ହାଲୋ।
ହାଲୋ।
ଆଜ୍ଞା ନମସ୍କାର।
ଜୟ ଜଗନ୍ନାଥ ସାର୍।
ଜୟ ଜଗନ୍ନାଥ। କଣ କରୁଚନ୍ତି?
ଆଜ୍ଞା। ଆଜ୍ଞା ଏଇ ଘରେ ବସିଚି। ସାର୍ ସାର୍ ଆପଣ କଣ କରୁଚନ୍ତି?
ଆଜ୍ଞା ମୁଁ ବି ଏଇ ବସିଚି। ବର୍ଷା ହଉଚି ତ ଘରେ ବସିଚି ସେଥିପାଇଁ।
ଓହୋ ସାର୍ ଆପଣଙ୍କ ଆଡେ ବର୍ଷା ଜୋର ହଉଥିବ ହଉଚି?
ଆଜ୍ଞା, ଆଜ୍ଞା। ବର୍ଷା ଜୋରେ ହଉଚି ପା ବହୁତ୍ ଜୋରେ।
ଓହୋ। ଆମ ଆଡେ ତ ସାରେ ବର୍ଷା ଟିକେ ଅଳ୍ପ ଅଳ୍ପ ହେଇଥିଲା କମିଯାଇଚି। ଆଜ୍ଞା। ଆପଣଙ୍କ ଘରଟା କୋଉଠି ସାରେ? ଆଜ୍ଞା। ଖାଇକି ଆସିଲି ଏବେ।
ଆଜ୍ଞା। ଆମ ଘର ସାର୍ ଆନନ୍ଦପୁର ଜାଣିଚନ୍ତି?
ଆଜ୍ଞା।
ଆଜ୍ଞା ଆନନ୍ଦପୁର୍।
ଆମ ଘର ପା ସାର୍ ସେଇ ଯୋଉ ଆପଣଙ୍କ ଆନନ୍ଦପୁରୁ ଠୁ ନାହିଁ ଯୋଉ ଆମର ବେଲବାଳି ଆଗ ଆଡେ ଆପଣ ଜାଣିଥିବେ?
ଆଜ୍ଞା ଆଜ୍ଞା ଜାଣିଚି।
ଆଜ୍ଞା। ସେଇପା ଆମ୍ ପାଖାପାଖି ଘର ଆପଣଙ୍କର ଲାଗୁଚି।
ଆଜ୍ଞା। ତାହେଲେ ହେଇଥିବ।
ଆଜ୍ଞା। ଆପଣ ଜାଣିନଥିବେ। ଆଜ୍ଞା ଆପଣ ଆଉ କଣ କେମିତି ବୁଲାବୁଲି କଲେ ଏଥର ରଜରେ?
ଆଜ୍ଞା ରଜରେ ତ ଏଥର ତିନି ଦିନ ରଜ ଯେହେତୁ
ଆଜ୍ଞା।
ଆଜ୍ଞା ଗୋଟେ ଦିନ ଆଜ୍ଞା ବର୍ଷା ବର୍ଷି ବହୁତ୍ ହେଲା।
ଆଜ୍ଞା।
ଆଜ୍ଞା ତାପରେ ବର୍ଷା ପରେ ତାପରେ ଆଉ ଗୋଟେ ଦିନ ଆଜ୍ଞା ବୁଲାବୁଲି କରିଚି। ପାଖରେ ରଜ ମହୋତ୍ସବ ପଡିଥିଲା।
ଆଜ୍ଞା।
ଆଜ୍ଞା ସେଠିି ଦୋଳି ପଡିଥିଲା ସେଠି ବୁଲାବୁଲି କଲୁ। ପିଠା ଖାଇଲୁ। ଏ ରଜପାନ ଖାଇଲୁ। ଆଜ୍ଞା ସେଠି ତାପରେ ଆଉ ଦୁ ଦୁଇ ଦିନ ସେଠି ବୁଲାବୁଲି କଲୁ।
ଆଜ୍ଞା ରଜରେ ତାହେଲେ ଆପଣ ପୁରା ରଜର ଉ ଉଁ ମଜା ନେଇଚନ୍ତି ଉପଭୋଗ କରିଚନ୍ତି ରଜକୁ। ଆମ ଓଡିଆ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିକି ତାର ଅମ୍ ସଂସ୍କୃତିକୁ ଆପଣ ଉଁ ବଜାୟ ରଖିଥିଲେ ଅ ଆଉ ସେ ତା ସହିତ ପୋଡ଼ ପିଠା ପାନ ଆପଣ ଯେମିତି କହିଲେ ଖାଇଚନ୍ତି ତ ସେଇଟା ଗୋଟେ ଆମ ସଂସ୍କୃତି। ଆଉ ବହୁତ୍ ଖୁସି ଲାଗିଲା ସେ ସବୁ ଶୁ ଶୁଣିକି ଆପଣଙ୍କ କତିିରୁ।
ଆଜ୍ଞା। ସେଠି ବି ସେଠି ବି ବହୁତ୍ ଦୋଳି ପଡିଥିଲା। ବହୁତ୍
ଆଜ୍ଞା ଦୋଳି ବି ଆପଣ ଖେଳିଥିବେ ନୁହେଁ କି?
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ସାର୍ ଆପଣ କଣ କରନ୍ ଆଜ୍ଞା। ଆପଣ କଣ କରନ୍ତି ଚାଷବାସ ନା ପାଠ ପଢୁଚନ୍ତି?
ଆଜ୍ଞା ଏବେ ପଢା ସରିଲା ମୋର ଏବେ ଘରେ ଅଛି। ଆଜ୍ଞା।
ହୁଁ ହୁଁ।
ଧ ଚାଷବାସ ଏବେ ବାପା ଯେହେତୁ ଘରେ ନାହାନ୍ତି ଟିକେ ବିଲବାଡି ଦେଖାଦେଖି କରୁଛି ମୁଁ
ଆଜ୍ଞା ସେଇରା ଭଲ।
ଆଜ୍ଞା। ଆଉ ଆଜ୍ଞା ଆପଣଙ୍କର କଣ ବିଲବାଡି ଚାଷବାସ ଚାଲିଚି ନା
ଆଜ୍ଞା ହଁ ଆମ ଆଡ଼େ ଚାଷବାସ ହଉଚି ବା ଚାଷବାସ ହଉଚି। ଉଁ ଆମର ଏପ ତଳା ଏବେ ତ ତଳି ପଡ଼ିଲାଣି ତାକୁ ତଳା ଗଛ ହେଇଗଲାଣି। ତାକୁ ୟାପରେ ଅ ଚାଷ କରିକି ତାକୁ ରୁଆଯିବ ରୁଆ ହେଇକି
ଆଜ୍ଞା ଆଜ୍ଞା ଆମର ବି ଏବେ ତଳା ପଡିଚି ତଳା ପଡିଚି ଚାଷବାସ ଏବେ ମାନେ ରୁଆପତା ହେଇନି ବିଲ ବାଡି ଯେହେତୁ ପାଣି ବି ହେଇଗଲାଣି ତଳା ବି ହେଇ ଆସିଲାଣି।
ଆଜ୍ଞା।
ଆଜ୍ଞା ଚାଷବାସ ଏବେ ହବ।
ଆଜ୍ଞା ତଳା ରୁଆପୋତା ହେଇଗଲା ପରେ ଲୋକମାନେ ଫ୍ରି ହେଇଯିବେ କାମରୁ।
ଆଜ୍ଞା ଆଜ୍ଞା ତାପରେ ଆଉ ତାପରେ ଧାନ କଟାକଟି ବେଳୁକୁ ଯାହା ଟିକେ ଲୋକ ଟିକେ ବେସ୍ତ ହୁଅନ୍ତି ନହେଲେ ସେମିତି କିଛି ନାହିଁ।
ଆମର ଏପଟେ ସାର୍ ଧାନ ଚାଷ ପରେ ଯେମିତି କି ଡାଲି ଜାତୀୟ ଶସ୍ୟ ଯେମିତି କିି ଆମର ଡା କୁହନ୍ତି ହରଡ ଡାଲି ଆଉ ମୁଗ ବିରି ଏଇ ସବୁ ପ୍ରକାର ଯେମିତି କି ଅ ଶସ୍ୟ ଏପଟେ ଆମର ଉତ୍ପାଦନ କରାଯାଉଚି। ଅ ଛୋଟ ଛୋଟ ଉଁ କଣ କହିଲେ କି ଆମର ଛୋଟ ଛୋଟ ଜାଗାକୁ ସବୁ ତାଙ୍କର କୁ କୃଷକମାନେ କଣ କରୁଚନ୍ତି କି ତାକୁ ଆଗେ ଚାଷ କରିଦଉଚନ୍ତି ଚାଷ କରିଦେଇକି ଛୋଟ ଛୋଟ ନିଜ ନିଜ ଜାଗାରେ ଲୋକମାନେ ଏଥର ବିରି ମୁଗ ସବୁ ବୁଣାବୁଣି କରୁଚନ୍ତି।
ଆଜ୍ଞା ଆଜ୍ଞା ଯେହେତୁ ଧାନ ଧାନ ପୂର୍ବରୁ
ଆଜ୍ଞା।
ମାନେ ଧାନ ପରେ ହଉଚି ନା ଧାନ ପୂର୍ବୁରୁ ହଉଚି ଆଜ୍ଞା ଆଜ୍ଞା।। ବିଲ ଚା ମାନେ ଫାଙ୍କା ରହିବ ନା ସେଥିପାଇଁ।
ଆଜ୍ଞା ଆଉ ତା ସହିତ ବି ପୂର୍ବୁରୁ ଗୋଟେ ଧାନ ସ ସହିତ ବି ଗୋଟେ ଗୋଟେ ହେଇଯାଉଚି ଜାଗାରେ ଗୋ ହିଡ଼ମାନଙ୍କର ଯୋଉ ନାଇଁ କି ବିଲରେ ହିଡ଼ ସେ ଟାରେ ବିରି ବୁଣାହଉଚି ଆଉ ସେ ସବୁ ବି ଏବେ ବୁଣାହଉଚି।
କିନ୍ତୁ ଆଜ୍ଞା ବିଲ ହିଡରେ ବିରି ବୁଣିଲେ ଗୋଟେ ଅସୁବିଧା କଣ କୁ ନା ସେଠି ମୂଷାଘାତ ହେଇଯାଏ। ଆଜ୍ଞା ତ ସେଠି ସାପ ରହିପାରନ୍ତି ନହେଲେ କିଛି ବି ସରିଷ୍ଟ ପୁଅ ଯେମିତି
ଆଜ୍ଞା ଯେମିତି କି ସିପ୍ କୋଉ ବେଙ୍ଗ ଯିଏ ବି ହେଲେ ଛୋଟ ମୋଟ ଯେମିତି କି ଉଁ ଆଜ୍ଞା।
ବିରି ଟା ଗୋଟେ ଲଟା ଟାଇପ ର ଗୋଟେ ଗଛ
ଆଜ୍ଞା। ଶୀତ ଦିନରେ ଏସବୁ ଜିନିଷ ଯେମିତି କିି କହିଲେ କି ଆମର ଧାନ ଉତ୍ପାଦନ ହୁଏ ଶୀତ ଦିନରେ ଏଇସବୁ ଜିନିଷ ଥିଲେ ସେତେବେଳେ ଉତ୍ପାଦନ ହେବ। ଆଗରୁ ଥିଲା ସାର୍ କଣ ବେଙ୍ଗଳା ବୁଲା ହଉଥିଲା ଗାଁ ମାନଙ୍କର ସେ ସବୁ ଯେଉଁ ପୁରୁଣା ଜୀବନ ଥିଲା ଲୋକମାନଙ୍କର ଶୈଳୀ ଥିଲା ବଞ୍ଚିବାର ସେ ସବୁ ବହୁତ ବଢିଆ ଥିଲା ଏବେ ଯେହେତୁ ଆମେ ଆଗୁ ଆଗକୁ ବଢି ବଢି ଚାଲିଛନ୍ତି ଆମ ଲୋକଙ୍କର ଅ ମାନବିକତା ସେମିତି କି ବଢି ବଢି ବିକାଶ ହେଇ ଚାଲିଛି ଲୋକମାନେ କଣ କରୁଛନ୍ତି। ଅ ନୂଆ ତରିକା ଆପଣେକି ଚାଷ କରୁଚନ୍ତି ଯେମିତି କି ଟ୍ରାକ୍ଟର ହଉ ଏଇସବୁ ଜିନିଷ ତ ଆଗରୁ ଯୋଉ ଯେମତି
ତାପରେ ବି ଆ ଏବେ ବି ଧାନ କଟା ମାନେ ହାତରେ ବି ଆଉ ହଉନି ଏବେ ଯେହତୁ ମେସିନ୍ ବାହାରି ପରିସଲାଡି ଆଜ୍ଞା ଲୋକ ଆଜ୍ଞା ସେବେ ଟିକେ ମାନେ କଷ୍ଟ କୁ ଟିକେ ଦୂରେଇଗି ଲେଣି ଯେମିତି ସହଜ ଯେମି ଶୀଘ୍ର ଯେମି ହେ ହେଇପାରିବ ସେମିତି ଯାଗା ପାଇଁ ଆପଣଉଛନ୍ତି।
ଆଜ୍ଞା।
ଆୟା ତ ମାନେ କଁ କହୁନ ହାତରେ ଯଦି ଧାନ କାଟିବେ ତଧା ଫାଷ୍ଟ ତାକୁ କାଟିବେ ତାପରେ ତାକୁ ଆଜ୍ଞା ଉମ ତାକୁ କଁ କରେ ମାନେ ବାନ୍ଧିନ୍ତି ତାପରେ ତାକୁ ଆଜ୍ଞା ତାପରେ ତାକୁ ବହିକି ପୁଣି ଘରକୁ ଆଣିବୁ ତାପରେ ଆଜ୍ଞା ତା କୁ ବେଙ୍ଗଳା କରିବୁ ତାପରେ ଆଗେ ଯାଇକି ତାକୁ ପାଛୁଡିକି ତାପ ଧାନ ସେଥିରେ ବାହାରେ।
ବାରେ
ଆଜ୍ଞା କିନ୍ତୁ ଏବେ କଣ ଯେହେତୁ ମେସିନ ଆସିଗଲାଣି ତ ଏବେ ମେସିନଲେ ସିଏ ଏକାଥରକ ସେଇଠି କାଟ ଟିଦୋଉଚି ସେଇଠି ଉମ ଧାନକୁ ସିଏ ଛାଣି ଦଉଚି ଆଜ୍ଞା ପୁରା ସଫା ଧାନକୁ ଏକାଥରେ ସିଏ ମାନେ ବସ୍ତାରେ ବି ଚାହିଁଲେ ପୁରେଇ ପାରିବେ ସେଇଠୁ ବି ଚାହିଁଲେ ଏକାଥ ଘକୁ ଆଣି
ଆଜ୍ଞା ଆଜ୍ଞା ପୁରାତନ ସହିତ ଆଧୁନିକତା ରହିବାଟା ଭଲ।
ଆଜ୍ଞା ନାଇ ପୁରାତନ ପୁରାତନ ବେଳେ ଠି ଠିକ ଥିଲା ମାନେ ସେତବେଳେ କଣ କିଛି ବାହାରି ନଥିଲା ଆଧୁନିତ କିଛି ବାହାରି ନଥିଲା ତ ଏବେ ଯେହେତୁ ବାହାରଗଲାନି ଲୋ ଜାଣିଲେଣି ଆୟା କେ କଷ୍ଟ କରିବାକୁ ଆଉ ଚାହୁଁନାହାନ୍ତି କେମିତି ଜଲଦି ଆଜ୍ଞା ଗୋ ମାନେ ସେମିତି କଲେ କଣ ଯଉ ଧାନ ଯଦି ହାତରେ କାଟିବେ ସେମିତି ଆପଣଙ୍କୁ ବହୁତ ଦିନ ଲାଗିବ। ମାନେ ମିନିମମ୍ ଆଠ ଦଶ ଦିନ ଭଳିଆ ଲାଗିବ। କିନ୍ତୁ ମେସିନ ରେ ଯଦି କାଟିଦେଲେ
ଆଜ୍ଞା ସାର୍ ଆପଣଙ୍କ ସେଠି ଚାଷ ସେମିତି ମେସିନରେ ହୁଏବ ବୋଧେ ନାଇଁ?
ଆଜ୍ଞା ଆଜ୍ଞା ମେସିନ୍ ଏବେ ତ ସବୁେସିନ୍ ଏବେ ତ ହଳ ଲଙ୍ଗଳ ଆଜ୍ଞା ଭୁଲ ମାନେ ଲୋକ ଆଉ ଭୁଲି ବିି ଗଲେଣି।
ଆଜ୍ଞା।
ଆଜ୍ଞା।
! ! ! ! ! ! ! ! ! ! ଭଲ ଜାଗା ଥିବ ବୁଲାବୁଲି କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ଯେମିତିକି ଆମର ଉମ ମ ଭୋଜି ଫୋଜି କରିବା ପାଇଁ ଛୋଟ ମୋଟ ଜାଗା ଥାଏ।
ବୁଲାବୁଲି କରିବା ପାଇଁ ତ ଜାଣିଛନ୍ତି କେଉଁଝର ପାଟଣା ବି ତ କେଉଁଝର ନା।
ଆଜ୍ଞା ଆଜ୍ଞା ମାନେ ସେ ମୁଁ ଏପଟ ଟିକେ କେଉ
ଆଜ୍ଞା ତାରିଣୀ ମାଆଙ୍କ ପୀଠ ତ ଦେଖିଚି ଜାଣିଛନ୍ତି କେଉଁଝରରେ ଆଉ କଁ କହିବ ଆପ
ଜଣିଚି ଆଜ୍ଞା।
ପାଖାପାଖି ତ ଆଜ୍ଞା ଯଦି କୁଣ୍ଡିଚା ଘାଗି ଅଛି ଦେଖିପାରିବେ। ଆଜ୍ଞା ତା ପାଖାପାଖି ତୃପ୍ତି ସଫାରି ବି ଅଛି।
ଆଜ୍ଞା।
ଆଜ୍ଞା ସେଇଠି ସେଇ ଜାଗାରେ ସେତିକି ବୁଲିବାରେ ତାପରେ ଆଉ ପାଖାପାଖି କଣ ଅଛି ମୁଁ ତ ଜାଣିନି ମୁଁ ସେତିକି ଜାଗା ବୁଲିଚି।
ଆଜ୍ଞା ଆଜ୍ଞା କେଉଁଝର ବିତ ଆମ ଓଃ ନିହାତି ପ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ କୁହନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଜଙ୍ଗଲ୍ ମାନେ ବହୁତ ବ୍ରୋ ଔଷଧୀୟ ବୃକ୍ଷ
ଆଜ୍ଞା ଔଷଧୀୟ ବୃକ୍ଷ ବୁଛା ଏଠି।
ଆଜ୍ଞା ଆୟା ଯା କେଉଁଝର ଯେହେତୁ ପାହାଡ ପର୍ବତ ଟିକେ ବେଶୀ ରହୁଛି ତ ସେଥି
ଆଜ୍ଞା ବହୁତ୍ ଭଲ ଲାଗେ କେଉଁଝର। ଆଜ୍ଞା ନିହାତି ନିହାତି ସାନ ଘାଗର ଯାଇଚି। ସାନ ଘାଗର ବଡ ଘାଗର ଯାଇଚି। ଆଜ୍ଞା ଆଜ୍ଞା ଯାଇଥିଲି
ଆଜ୍ଞା ତୋସ୍
ଏସବୁ ସୁନାମୁଣି ଜଙ୍ଗଲ ଭିତରକୁ ଯାଇଥିଲି କିନ୍ତୁ ମୁଁ ଏଇ ଯୋଉ ଘଟଗାଁ ପା ତା ପ୍ରତି ଯୋଉ ଇଏ ସେତେବେଳେ ମୁଁ ଠିକ୍ ସେ ଟିକେ ଜାଣିନଥିଲି ତାଙ୍କର ମନ୍ଦିରର ମହିମା। କାରଣ ମୁଁ ଟିକେ ଏସବୁ ଜିନିଷରେ ଟିକେ ବିଶ୍ଵାସ କମ୍ କରେ କାରଣ ଉଁ
ଆପଣ ଘଟଗାଁ ତାରିଣୀ ମାଆଙ୍କ ମନ୍ଦିର ଯାଇଛନ୍ତି?
ଆଜ୍ଞା ଯାଇଛି ଯେ ମୋର ଏମିତି ଟିକେ ବିଶ୍ୱାସ ସେଇଟି କମ୍ ଥାଏ ମନ୍ଦିର ମାନଙ୍କରେ। ତ ସେଥିପାଇଁ ମୁଁ ଏସବୁ ଜିନିଷକୁ ଟିକେ ଅଧିକ ଆଗକୁ ଯେମିତିକି ଅଧିକ ଥର ଯିବା ଆସିବା କରନ୍ତି ଠାକୁରଙ୍କ ପାଖକୁ ମୁଁ କିନ୍ତୁ ଯାଏନି।
ଆଜ୍ଞା ତାହେଲେ ତ ଆପଣ ପୁରୀ ତାହେଲେ ତ ଯାଇନାହାନ୍ତୀ?
ଆଜ୍ଞାମ୍। ପୁରୀ ଯାଇଛି କିନ୍ତୁ ଦର୍ଶନ କରିତେ ମୁଁ ଯାଏନି ଖାଲି ସି ବିଚ୍ ରେ ବୁଲାବୁଲି କରିବା ପାଇଁ ସମୁଦ୍ର ତଟ କରେ ବୁଲାବୁଲି
ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କର ଟିକେ ଭଗବାନଙ୍କ ଉପରେ ଟିକେ କମ୍ ବିଶ୍ୱାସ ଅଛି ବୋଧେ ଆଜ୍ଞା।
ଆପଣଙ୍କର ସାଡେ ବହୁତ୍ ବିଶ୍ଵାସ କିନ୍ତୁ ଭଗବାନଙ୍କ ଉପରେ।
ଆଜ୍ଞା ଆଜ୍ଞା ସେମିତି କିଛି ନାଇଁ ଦେଖିବାକୁ ଗଲେ ବହୁତ ବିଶ୍ଵାସ ଅଛି। କାହିଁକି ନା ଭଗବାନ ତା ଆଜିକାଲି ତ ଦୁନିଆରେ ଭଗବାନଙ୍କୁ ଛାଡ଼ିଦେଲେ ଆଉ କଣ ଅଛି।
କିଛି ନାହିଁ ସେଟା କି ଆଜ୍ଞା।
ଆଜ୍ଞା ଭଗବାନ ଯଦି ଚାହିଁବେ ବି ଧନୀକୁ ମାନେ ଗରିବକୁ ଧନୀ କରିଦେବେ ଧନିକି ଗରିିବ ବି କରିଦେବେ କିନ୍ତୁ ସେଟା ନିଜ ଉପରେ ମାନେ କଣ କୁଅନି ନିଜ ଉପରେ ନିଜେ ଆତ୍ମବିଶ୍ୱାସ ରଖିବା କଥା।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଉ ସାର୍ ଆପଣଙ୍କ ଏପଟେ କଣ କେମିତି ଦଶହରା ହେଲା ଏଇଥର ମାନେ ଯୋଉ ତମର ଯୋଉ ଏବେ ଯୋଉ ପୂଜା ପର୍ବାଣୀ ଆଗକୁ ଆସୁଛି? ଯେମିତି ଜି ଦଶହରା ଲକ୍ଷ୍ମୀ ପୂଜା ଆଉ ଦୀପାବଳି ଏମିତି ଆଲୋକର ପର୍ବ କୁହନ୍ତି ଦୀପାବଳିକୁ ସେମିତି ଛୋଟମୋଟ ଯୋଉ ପୂଜା ପର୍ବାଣି ଆସୁଛି ତାକୁ କେମିତି କଣ ଆପଣ ପାଳନ କରିବେ?
କାଳୀ ପୂଜା କାଳୀ ମାଙ୍କୁ ପୂଜା କରାଯାଏ ଆଜ୍ଞା। ତ ସେତେବେଳେ ମୁଁ ଘ ଗାଁରେ ତ ନଥିଲି ମୁଁ କେଉଁଝରରେ ଥିଲି ମାନେ ପଢୁଥିଲି ଡିପ୍ଲୋମା। ଆଜ୍ଞା ସେଇଟି ଆଜ୍ଞା କାଳି ପୂଜା ବହୁତ୍ ବଡ଼ ଆକାରରେ ହୁଏ।
ଆଜ୍ଞା।
ଆଁ ସାତ ଛଅ ସାତ ଛଅ ଫୁଟ ସାତ ଫୁଟ ର ମୂର୍ତ୍ତି ବନା ହୁଏ ସେଠାରେ।
ଆଜ୍ଞା।
ଆଜ୍ଞା କାଳୀପୂଜା କଣ ଗୋଟେ ଦିନି ଜାଣିଛନ୍ତି ଆପଣ?
ଆଜ୍ଞା।
କିନ୍ତୁ ସେଠି ଆଜ୍ଞା ଛଅ ଦିନି ସାତ ଦିନି ରଖିକି ପୂଜା କରନ୍ତି ଡେଲି ଭୋ ଭୋଗରାଗ ଭୋଗ ଦିଅନ୍ତି ଡେଲି ସନ୍ଧ୍ୟା ବେଳେ ମାନେ ଅନ୍ନ ମାନେ ମାନେ ମାନେ ପ୍ରସାଦ ବାଣ୍ଟନ୍ତି। ଆ ଛଅ ସାତ ଦିନ ଧରି ବହୁତ ବଡ଼ ଆକାରରେ ପୂଜା ହୁଏ। ଆଜ୍ଞା ସେମତି ଆଜ୍ଞା ତାପରେ ଭସାଣୀ ଉତ୍ସବ ବି ବହୁତ ବଡ ଆକାରରେ ହୁଏ ମାନେ ଯେମିତି କହିବେ ଆଜ୍ଞା ବାହାଘର
ବିସର୍ଜନ ବିସର୍ଜନ ଯେତେବେଳେ ଦିଅନ୍ତି ତାପରେ ଠାକୁରଙ୍କୁ ନେଇକି ପାଣି ରେ ଜଳରେ ଆହୁରି ଦିଅନ୍ତି ସେଇ ସବୁ ସମୟ ବହୁତ ବଢିଆ।
ଆଜ୍ଞା ଆଜ୍ଞା ବହୁତ ବଡ ବଡ ମାନେ କଣ କୁୁ ନା ମାନେ ସେଠି ପୁରା ଯେମିତି ଶୋଭାଯାତ୍ରା କଲା ଭଳିଆ ଲାଗେ।
ଆଜ୍ଞା।
ଆଜ୍ଞା ପୁରା ଧା ଡି ହେଇକି ଆଜ୍ଞା ସବୁ ଲାଇଟ୍ ଆଜ୍ଞା ଯେମତି ଆଜି କାଲି ତ ଜାଣିଥିବେ ଡିଜେ।
ଆଜ୍ଞା ଆଜ୍ଞା ଜାଣିଛି। ଆଧୁନିକତା ଟିକେ ଅଛି ଅଧିକ ଯେମିତିକି ଆଜିିକାଲି ଇଏରେ ପୂର୍ବରଙ୍କ
ଆଜ୍ଞା ମାନେ ସେଟା କଣ କ ମାନେ ମାନେ ଯେମିତିକି କମ୍ପିଟିସନ ଟିକେ ଅଧିକ।
ଆଜ୍ଞା ପୁରାତନ ଜାଗାରୁ କଣ ହଉଥିଲା କି ଘଣ୍ଟ ଫଟ ପିଟିକି ଠାକୁରଙ୍କୁ ବିସର୍ଜନ କରାହଉଥିଲା, ଏବେ ଟିକେ ଆଧୁନିକତା ଆସିଯାଇଛି, ସେଥିପାଇଁ ଡିଜେ ଫିଜେ କରାଗଲାଣି।
ଆଜ୍ଞା, ହଉ ଆଜ୍ଞା ମୁଁ ରଖୁଛି, ପରେ କେତେବେଳେ ଫାଙ୍କା ହେଲେ କଲ କରିବି।